ଲୋ
ହାଲୋ।
ହାଲୋ।
ଆଜ୍ଞା।
ଦିଦି ମୋ ନାଁ ହଉଚି ଗାୟତ୍ରୀ। ଠିକ୍ ଅଛି। ମୋ ଘର ହେଲା ତ୍ରିଶୁଳିଆ। ମୋ ମୋ ଘରେ ଏବେ ଅଛନ୍ତି ବାଙ୍ଗଳା ମାମା ଆଉ ମୋ ଦିଟା ଭଉଣୀ ମୋ ବଡ ଭାଇ ବଡ ମାମା ବଡ ବାପା ଆଉ ତାଙ୍କର ବି ପୁଅ ଝିଅ ଅଛନ୍ତି। ଠିକ୍ ଅଛି। ଆଉ ମୋ ଘର ଏବେ ତ୍ରିଶୁଳିଆ ମୁଣ୍ଡ ମୁହାଣ ଆପଣ ଯଦି ଜାଣିଥିବେ ତ ଠିକ୍ ଅଛି ଆଉ ମୋ ପଢା ଦଶମ ପାସ୍ କରିକି ମୁଁ ଦି ବର୍ଷ ରହିଲି। ଠିକ୍ ଅଛି। ଦଶମ ପାସ୍ ପରେ ମୁଁ ଆମ ଘର ପ୍ରୋବ୍ଲେମ୍ ସକାଶେ ମୁଁ ପଢିନି। ଯେକୌଣସି ଏଥରିକ ହଉ କି ଆର ବର୍ଷ ହଉ ମୋ ପ୍ରୋବ୍ଲେମ୍ ଠିକ୍ ହେଲେ ମୁଁ କଲେଜ ଆଡମିସନ୍ କରିବି। ଆଉ ମୋ ଘ ତମ୍ ତମ ଘର ଲୋକଙ୍କ ଦେହ ଭଲ ଅଛି?
ଆଜ୍ଞା ଆଜ୍ଞା ଭଲ ଅଛି। ଏଇ ଭଗବାନଙ୍କ ଦୟାରୁ ଭଲ ଅଛି। ଆଉ ଆପଣଙ୍କ ଖିଆପିଆ ସଇଲାଣି?
ତମ ଗରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ବାପା ବୋଉ ମୁଁ ପୁଅ ଆଉ। ଆଚା ଆପଣଙ୍କ ଖିଆ ପିଆ ସଇଲାଣି? ଆଜ୍ଞା ଆପଣଙ୍କ କଣ ଆଗୁକୁ ଇଚ୍ଛା ଅଛି କଁ ପଢିବା ପାଇଁ?
ରୋଷେଇ ବାସ ସଇଲାଇଁ ସବୁ?
ଆଜ୍ଞା ଆଜ୍ଞା ସଇଲାଣି। ସଇଲାଣି ଆଉ। ଆପଣଙ୍କର ସବୁ ରୋଷେଇ ବାସ ସଇଲାଣି?
ଆପଣ ତ ଜାଣିଥିବେ କଟଗରେ ଦଶରା ଫେମସ୍। ସେମତି ଆସ କେବେ ଦଶରା ବୁଲିକି ଯିବ। ନଚେତ୍ ବାଲିଯାତ୍ରା ଫେମସ୍। ବାଲିଯାତ୍ରା ବି ଆସନ୍ତୁ ବୁଲିକି ଯିବ। ଆଉ ଆମ ଘର ପାଖରେ ବି ଗୋଟେ ଏବେ ନୂଆ ମନ୍ଦିର ଖୁବ୍ ହେଇଚି। ଟିକ୍ ଅଛି। ନୂଆ ମନ୍ଦିର ହେଇଚି ସେ ମନ୍ଦିରରେ ଭୋଉତ୍ ଦୂର ଦୂର ବାଟୁରୁ ବି ଲୋକ ଆସୁଚନ୍ତି। ଠିକ୍ ଅଛି। ଆସ କେବେ ବୁଲିକି ଯିବ। ଆମ ଗାଁ ରେ ବି ସେମତି ଭଲ ଇଏ ଅଛି। ଠିକ୍ ଅଛି।
ଆଜ୍ଞା। ହଁ ଆମେ ଆମେ ବି ଯାଉ ବାଲିଯାତ୍ରା ତ ଫେମସ୍ ଯେହେତୁ କ ଟକରେ ଆମେ ବୁଲିଆକୁ ଯାଉ ତାପରେ ବି ସେଟା ବି ଗୋଟେ ଐତିହାସି ଗ ଯାତ୍ରା ଆଉ ବୋହୁତ ଦିନିଷ ବି କିଣା ବିକା ହୁଏ। ଅ ହ କିଣା ବି ହଁ, ଖାଇବା ତ ହେଇଥିଲା ଏଇ ପ ଖାଳ ହଁ, ପଖାଳ ଖିଆ ହେଇଥିଲା। ଆଉ ଖିଆ ହବ ଦିଟା ବେଳକୁ ଖି
ଆମେ ଯଦି ଘରେ ବସିଛେ ଯେକୌଣସି ଆମେ କିଛି ଇନକମ କରିବାକୁ ଚାହିଁଲେ ମୁଁ ଯୋଉ ଇନକମ୍ କଥା କହୁଛି ସେଇ ଇନକମ ଟା ତମକୁ ଠିକ୍ ଲାଗୁଛି କି ନାଇଁ ମତେ ଟିକେ କହିବ ଠିକ ଅଛି? ଆମେ ଯେକୌଣସି ଆମେ ପାଠ ପଢିଲେ ଆମ ପଇସା ଆଉ ପ୍ରୋବ୍ଲେମ ସକାଶେ ଆମେ ପାଠ ପଢି ପାଇଲେନି। ଆମେ ପୁଣି ପଇସା ଇନକମ କରିବାକୁ ହେଲେ ଆମେ କିଛି ସିଲ୍ ସିଲେଇ ଶିଖିଥିବା ଯଦି ଆମେ ଘରେ ଗୋଟେ ମେସିନ ଆଣିକି ପକେଇକି ଆମେ ସିଲେଇ କରିକି ସେଥିରୁ ବି ପଇସା ସା ଇନକମ୍ କରିପାରିବା ନା? ସେଟା ବି ଗୋଟେ ଗଲା ରିଜନ। ଆ ଆଉ ଗୋଟେ ରହିଲା ଆମେ ଯଦି କୋଉ ମେଡିସିନ ଷ୍ଟୋର କି ସୋରୁମ୍ ଏଗୁଡା ସବୁ ଯଦି ରହିବା ତ ସେ ସେଥିରୁ ବି ଆମେ ପଇସା ଇନକମ୍ କରିପାରିବା।
ହଁ ହଁ ନିହାତି। ଆଜିକାଲି ତ ସମସ୍ତେ ସ
ଗୋଟେ ରହିଲା ଯୋଉ କଣ ଆମର ୟୁଟ୍ୟୁବ ଚ୍ୟାନେଲ। ଅବି ତ ସମସ୍ତେ ଘର ଘରେ ଦେଖିବା ସମସ୍ତେ ୟୁଟ୍ୟୁବ ଚାନେଲ ଖୋଲିକି ସେଥିରେ ଭିଡିଓ ଅପଲୋଡ କରିକି ଭଲ ଭଲ ସେ ପଇସା ଇ ଭଲ ଆଚ୍ଛା ପଇସା ଭଲ କମେଇ ପାରୁଛନ୍ତି। ଠିକ୍ ଅଛି, ଆମେ ବି ବି ସେମିତି କରିପାରିବା। କି ଆମେ ଆଉ କୋଉ ଥ୍ରୁ ରୁ ଯେମତି ଆମ ସରକାର ତ ସବୁ କିଛି ସୁବିଧା ବାହାର କରିସାରିଲଣି ନା! ଆମେ ସେମିତି ସେ ଥ୍ରୁ ରୁ କିଛି ଆମେ ସେମିତି କିଛି ଟ୍ରାଏ କରିକି ଆମେ ଯଦି ପଇସା ସେଥିରୁ କିଛି କମେଇ ପାରିବା! ସେଟା ଠିକ ହବ? ନା ନାହିଁ?
ହଁ ନିହାତି ସେଇଟା ଠିକ ହବ ତାପରେ ଆ
ମୁଁ ମ ସିଲେଇ ଶିଖିବାକୁ ଯାଉଛି ଏବେ। ମାନେ ନୁଆ ନୂଆ ନୂଆ ଏବେ ସିଲେଇ ଶିଖିବାକୁ ଯାଉଛି। ସିଲେଇ ଶିଖି ସାରିଲେ ମୁଁ ମୋ ଘରେ ମେସିନ୍ ଆଣି ପ ପକେଇକି ମୁଁ ମୋ ପଇସା ଇନକମ କରିବି। ସେଇ ଇନକମ ଦ୍ଵାରା ମୁଁ ମୋ ଫ୍ୟାମିଲିକୁ ବି କିଛି ସପୋର୍ଟ କରିପାରିବି। କି ନଚେତ ମୁଁ ମୋ ପାଖ ପାଠପଢାରେ ବି କିଛି ଲଗେଇ ପାରିବି।
ହଁ ନିହାତି ପାଠ ଆଜିକାଲି ଆମକୁ ଯଦି ଆଗକୁ ବଢିବାର ଅଛି! ତାହେଲେ ନିହାତି ତି ଆମେ କୌଣସି କାମ କରି ରିବା ଦରକାର। ଆଉ ନିଜେ ଯଦି ଆମେ ସ୍ଵାଧୀନ ହେଇକି କୌଣସି ନ କରିବେ ତାହେଲେ ଆମେ କେମିତି କଣ କୌଣସି କାମ କରିବା। ଆଉ ନିହାତି ଆମେ ନିଜେ କାମ କରିବା ଦରକାର। ଯେମିତି ଆପଣ କହିଲେ ୟୁଟ୍ୟୁବ୍ ଚ୍ୟାନେଲ। ଲୋକମାନେ ଯଦି ସ ଠିକ ୱେରେ କରିବେ? ଆମେ ଏଇ ନାଚ ଫାଚ ନ କରିକି ଅଲଗା ଜିନିଷ ଯଦି କରିବା ତ ଆମ ଘର ବି ସେଇ କଟକ ରେ, ଆଉ
ଆଉ ସବୁ ଆଉ ସବୁ ଭଲ ତ?
ଆଜ୍ଞା!
ଆମର ଏଠିଭି ତ୍ରିଶୂଳିଆ ଛକରେ ଭଲ ମାନେ ସିଲେଇ ଜଣେ ଶିଖଉଛନ୍ତି ଠିକ୍ ଅଛି? ସେଠି ବି ଯଦି ଆପଣ ଯଦି ସିଲେଇ ଶିଖିବାକୁ ଚାହୁଁଛନ୍ତି, ସେଇଠିକି ବି ଆସିପାରିବେ। ଠିକ ଅଛି! ସେଇଠି ଆସିକି ବି ମତେ କଣ୍ଟାଣ୍ଟ କରିବ କଣ୍ଟାଟ କରିପାରିବେ ମୋ ନମ୍ବର ଆପଣଙ୍କ ପାଖରେ ତ ଅଛି ନା? ଆପଣ ମତେ କଲ୍ କରିକି ଆସିବେ ସେ ବୋହୁତ ଭଲ ସିଲେଇ ଶିଖଉଛନ୍ତି। ଠିକ୍ ଅଛି। ମତେ କଲ୍ କଲେ ମୁଁ ଆପଣଙ୍କୁ ତ୍ରିଶୂଳିଆ ବଜାରରୁ ଯାଇକି ନେଇ ଆସିବି। ଏଠି ଆପଣ ଯଦି ସିଲେଇ ଶିଖିବାକୁ ଚାହିଁବେ? ବହୁତ ଭଲ ରେଟ ରେ ବି
ହଁ ନାଇଁ ଆମର ଏଠି ଜ ମାନେ ଜଣେ ଆ ଅ ମାଉସୀ ଅଛନ୍ତି ସିଏ ବି ବହୁତ ମାନେ ଆସିକି କୋଡ଼ିଏ ପଚିଶ ବର୍ଷ ହବ ସେ ସିଲେଇ କରୁଛନ୍ତି।
ଭଲ ଏଇଠି ଗୋଟେ ତିସୁଳା ରେ ଜାଣିଥିବ ଏବେ ନୂଆ ସୋରୁମ ଖୋଲିଛି। ସୋରୁମ ରେ ବି ଭଲ ପ୍ୟାନ୍ ସାର୍ଟ ବି ରହୁଛି ଠିକ ଅଛି ଆମ ଏଇଠି କୁନେଇପଡା ଛକ ପାଖରେ ବି ଗୋଟେ ସ୍ମାର୍ଟ ପଏଣ୍ଟ ଖୋଲୁଛି ସବୁ ଦିନିଷରେ ଆ ବାୟ ୱାନ ଗେଟ ୱାନ ଫ୍ରୀ ବି ରହୁଛି ବାସ୍ ମାନେ ଗୋ ମାନେ ଭାର ଦୋକାନଟୁ ରେଟ ସ୍ମାର୍ଟ ପଏଣ୍ଟରେ ବହୁତ କମ ରହୁଛି।
ଆଜ୍ଞା। ହଁ ହଁ ଯଦି ଆମେ ଜିନିଷ ଟା ସେଇଭଳି ହଁ କିଣୁଛେ ତାହେଲେ ପ୍ରି ଆସିବ।
ଚାଲିବାକୁ ଚାହିଁଲେ ଆମେ ତ ଏମିତି କୋଉ ବ୍ଲଗର ଭଳି ଆମେ କୁଆଡ଼େ ଯାଇକି ତ ଚାରିଆଡ଼େ କିଛି କରିପାରିବାନି ନା କାହିଁକି ନା ଆମର ଏତିକି ସ ଫାମିଲି ସପୋର୍ଟ ନାହିଁ। ଆମେ ଚାହିଁଲେ ଆମେ ଘରେ ଯୋଉ ଦିନିଷ ଟା କରୁଛେ ତେଣି କୁକିଂ ହଉ। କି ଆମେ ଯାହାବି ଯାହାବି ଘରେ କରୁଛେ ଆମେ ସେଇ ଗୁରା ହିଁ ଦେଖେଇକି ଆମେ ଆମର ସେଥିରୁ କିଛି ପଇସା ଇନକମ କରିବାକୁ ଚେଷ୍ଟା କରିଆ। ଠିକ ଅଛି ଆଉ ଉଁ ସେମତି କି ଚି ଇନକମ୍ କଲେ ହିଁ ଆମେ ଆଗକୁ ବଢ଼ିବା ଯେକୌଣସି ମୁଁ ମୁଁ ଏ ଏବେ ନିଜେ ଯାହା କହୁଛି ମାନେ ମୁଁ ଏବେ ଦଶମ ପରୀକ୍ଷା ଦେଇକି ବସଛି ଠିକ ଅଛି ଦିଇ ବର୍ଷ ହେଲାଣି। ମୁଁ ଦି ବର୍ଷ ଭିତରେ କିଛି ଇନକମ ନାଇଁ ନା କିଛି ନାଇଁ ମୁଁ ଚାହିଁଲେ ମୁଁ ଇନକମ କରିକି ମୋ ପା ପାଠ ପଢ଼ା ପଇସା ଟା ଉଠେଇବି ପାଠ ପଢା ପଇସା ଟା ଉଠେଇ ସାରିଲା ପରେ ମୁ ମୋର ଯୋଉ ଦି ମୁଁ ସେଇ ପଇସାଟା ଶୁଣ ସେଇ ପଇସା ଆ କମ୍ କରିବି ସେ ମୋ ପାଠ ପ ପଢ଼ାରେ ଲଗେଇବି ପାଠ ପଢ଼ିଲେ ସିନା ମୋର ଯୋଉ ଦିଟା ଭଉଣୀ ଅଛନ୍ତି ମୁଁ ତାଙ୍କୁ କହିବି ନା ପଢ଼େଇ ପାରିବି ନଚେ ମୁଁ ଯଦି ନ ପଢ଼ି ପାରିବି ମୁଁ ନ ପଢ଼ି ଥିବି ମାନେ ମୁଁ ଦି ଭଉଣୀ କେମିତି ପଢେଇବି ପଢେଇ ପାରିବି? ପଢ଼େଇ ପାରିବିନି ନା ସେମତି ମାନେ ମୁଁ ଯଦି ମୁଁ ମାନେ ବଡ଼ଠୁ ଦେଖିକି ସାନ ନା। ମୁଁ ଯାହା କରିବି ମୋ ଭଉଣୀ ମାନେ ବି ସେୟଆ କରିବେ ମୁଁ ଯଦି ଭଲ କାମଟେ କରିବି ତାହେଲେ ମୋ ଭଉଣୀ ମାନେ ବି ଭଲ କାମଟେ କରିବେ। ଏମିତି ନୁହେଁ ଯେ ମୁଁ ଭ ଖରାପ କ ମୁଁ ଭଲ କାମ କରୁଥି ମୋ ଭଉଣୀ ମାନ ଖରାପ କାମ କରିପାରିବେ ସେଇଟା ନୁହଁ ନା। ସେମତି ମୁଁ ଯଦି ଭଲ କାମଟେ କରିବି ତାହେଲେ ମୋ ଭଉଣୀ ମାନେ ବି ଭଲ କାମଟେ କରିବେ ସେମିତି ମୁଁ ବି କୋଉଠି ପା ଟାଇମ ଜବ୍ ଖୁଛି ଯେମିତି ଜବ ରେ ମୁ କଉଠି ଲାଗିଗଲା ମୁଁ ସେ ପଇସାଟା ମୁଁ ଇନକମ୍ କରି ମୋ ପାଠ ପଢ଼ାରେ ଲଗେଇ। ଠିକ ଅଛି ପାଠ ପଢ଼ା ଲଗେଇକି ପାଠ ପଢ଼ି ଲେ କିଛି ନର୍ସିଂ କରିବି ସିଏ କୋଉଠାଇ ବି। ଛୋଟ ମୋଟ ଜବ୍ କରିକି ମୁଁ ମୋ
ହଁ ନିହାତି ଯଦି ଆମେ ଭଲରେ ବି ପାଠ ପଢ଼ିବା ଭଲରେ ଯେ କୌଣସି ଜାଗାରେ ଲାଗିପାରିବା ଆଜିିକାଲି ଅ ଲୋକଙ୍କୁ କାମ କରିବା ପାଇଁ ବହୁତ ସୁଯୋଗ ଅଛି କୌଣସି ବାଟରେ ବି। କେହି ହଇରାଣ ହେବେନି ଆଉ ସମେ ସମସ୍ତେ ସ୍ୱାବଲମ୍ବୀ ହବା ନିହାତି ତି ଦରକାର ଆମେ ଅ ଅଁ ଯେକୌଣସି କାମ ବି କରିବା ଦରକାର। ଆଜ୍ଞା ଆଉ ଆପଣଙ୍କ ସେଇଆଡେ ପାଗ ଠିକ ଠାକ୍ ଅଛି?
ଆଉ ଏମିତି ସବୁ ଆମର ବି ଯାଉଛି କ ଝିଅମାନେ ବି ଏତେ ବି ବହୁତ ଆଗକୁ ଗଲାଣି କିନ୍ତୁ ଆମେ ସେ ପଛରେ ଯେମତି ଅଛ ଅ ଛନ୍ତି ଆମେ ଆମେ ବି ଚେଷ୍ଟା କରି ଆମେ ଆଗକୁ ଯିବାକୁ।
ହଁ ନିହାତି ମଣିଷ ନିହାତି ଆଗକୁ ଯିବା ନିହାତି ଦରକାର କାହିଁକି ନା ଆଜିକା ଦିନିଆରେ ଯଦି ଆମେ ନିଜେ କୌଣସି ପଇସା ଯଦି ନିଜେ ଆମେ ଅ ଚାକିରି ନକିରିକି ନ ଆଣିବା ତାହେଲେ କେହି ଆମକୁ ସାହାଯ୍ୟ କରିବେନି। ଆଉ ଏ ବର୍ତ୍ତମାନ ଯୁଗ ଯୋଉ ଭଳିଆ ହେଲାଣି ଆଜ୍ଞା।
ଆମ ମନ୍ଦିର ଏଇଠି ଅଛି ଭଲ ଭଲ ମନ୍ଦିର ବୁଲିବାକୁ ନେବି ନନ୍ଦନକାନନ ବି ଏଠି ଅଛି। ବୁଲିବାକୁ ନେଇ ପାରିବି। କଟନ କାନନ ଅଛି ଏଠି ବୁଲିବାକୁ ନେଇବି। ଆଉ ରହିଲା ଅଂଶୁପା ଅଂଶୁପା ସବୁ ଠୁ ବଡ ହ୍ରଦ ହେଲା ଅଂଶୁପା ରେ। ଆମେ ତ ଅଂଶୁପା ବି ବୁଲିବାକୁ ଯାଇପାରିବା। ଭଲ ଭଲ ଜାଗା ଅଛି ଆମର ଏଇ କଟକ ଭି ତେରେ। ସେଠି ବୁଲିବାକୁ ବି ଯାଇପାରିବା ଠିକ୍ ଅଛି। ଆମେ ଯଦି ସେଇ ବୁଲିବାକୁ ନେଇକି ଆମେ ଯଦି କିଛି ୟୁଟ୍ୟୁବ ରେ ଡ଼ା ପକେଇବା କି ଇନଷ୍ଟା ରେ ପକେ ଇବା ଆମର ସେଥିରେ ବି ଲାଇକ୍ ଫୋଲଓରସ୍ ଭିଉ ସବୁ ଆସିପାରିବ।
ଯୋଉ କହିଲେ ବ୍ଲ ବ୍ଲଗ୍ କରିକି ବି ଆଗକୁ ନେଲେ ବି ବହୁତ ଆଗକୁ ଯାଇପାରିବ। ଆମ ଜିନିଷ ଟା ଟା ଯାଇକି ବାହାର ଜାଗାରେ ପହଞ୍ଚି ପାରିବ। ଆଉ ଅ ଆମର ଖାଇବା ପିଇବା ଆମର ତ କେମିତି ଆମର ସବୁ ସଂସ୍କୃତି ସେଇ ଜିନିଷକୁ ବି ଆମେ ନେଇ ଆମେ ବ୍ଲଗ୍ ମାଧ୍ୟମରେ ବାହାରେ ପହଞ୍ଚେଇ ପାରିବା। ତାପରେ ଆମର ଅ କୋଉ ଜାଗାରେ କେମିତି କଣ ସବୁ ଜିନିଷ ଅଛି, ତାକୁ ବି ଆମେ ପଠେଇ ପାରିବା। ଅ ତା ତାକୁ ମଧ୍ୟ ବାହାର ଲୋକ ଜାଣିପାରିବେ। ଅ ତାପରେ
ସାହାଯ୍ୟ କରି ଠିକ୍ ଅଛି। ମାନେ ମୋର ଏଇଟା ହିଁ ଆଶା ଅଛି।
ହଁ ଆମେ ନିଜେ କିଛି କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସାହାଯ୍ୟ କରିବା ଦରକାର କାହିଁକିନା ଖାଲି ଯେ ଆମେ ନିଜେ ଖାଇ ପିଇ ବଞ୍ଚିବା ସେଇଟା ନୁହେଁ ଅନ୍ୟ ମାନଙ୍କୁ ମଧ୍ୟ ସାହାଯ୍ୟ କରି ଦରକାର। ଆଉ ସେମାନଙ୍କ କଥା ଚିନ୍ତା କରିବା ଦରକାର।
ଆମ ଘରେ ବି ସେମିତି ସବୁ ଭଲ ଅଛନ୍ତି। ଆଉ ଭଗବାନ କରନ୍ତୁ ସମସ୍ତଙ୍କୁ ଭଲରେ ର ପାଇଁ ନିହାତି ଦରକାର ଠିକ୍ ଅଛି।